ହୁଁ ହାଲୋ। କଣ କରୁଚନ୍ତି? କିଛି ନାଇଁ ଏ ବସିଥିଲି।
ଝିଅ?
ଇଏ ଶୋଇପଡିଚି।
ଖାଇଲଣ ନା?
ହଁ ଚା ବିସ୍କୁଟ ଖାଇଚି। ଏଇନା ରାଧେଇ ଯିବି।
ହଁ ତମ ଆଡେ ବର୍ଷା ହୋଉଥୁଲା ନା?
ବର୍ଷା ହଁ କାଲି ହେଇଥିଲା ଟିକେ।
ଉଁ ହୁଁ। କାଆଁଳେଇଚି ନା ଖରା ହେଇଚି?
ନା ଏନା କାଆଁଳେଇଚି
ଉଁ ହୁଁ ହଁ।
ଆଉ କଣ ଖାଇଲେଁ?
ଆଉ
ସଖାଳୁ କଣ ଖାଇଲେଣି?
ମୁଁ ନା ସେଇ ଚା ବିସ୍କୁଟ ଖାଇଥିନି। ମୁଁ ସେଉ ଖାଇଥିନି ଆଉ।
ଅହଁ।
ଆଉ କେବେ ଆଉ କିଛି ଖାଇନେଇ ପୁଣି ପ ଖାଇମି ଗାଧେଇକି ଏଇନା କାଆଁଳେ ହେଇଚି ଗାଧେଇନି ଗାଧେଇମି। ଗାଧେଇଲେ ଖାଇମୁ।
ଚନ୍ତି
ପୁଅ ନା ସିଏ ତାର ଏଠି ଖେଳୁଚି। ଆଉ ଝିଅ ତାର ଯାଇଚି ସ୍କୁ ଟିଉସନ୍ ଯାଇଚି ଝିଅ। ନା ଆସିବ ନଅଟାରେ ଆସିବ ସିଏ ଆସିଲେ ଖାଇକିନା ତାକୁ ପୁଣି ବାହାର କରିକି ଏଇ ସ୍କୁଲ ସେଇ ତାର ଯିବ ବାହା କରଦେଲେ ଆଉ। ଉଁ ହୁଁ ଆଉ ତମ ଝିଅ?
ଉଁ ସିଏ ଛୋଟ ଛୁଆଟା ସିଏ କୁଆଡେ ଯିବ?
ସିଏ ଶୋଇଚି?
ହୁଁ ତାର ଖାଇକି ଶୋଇଚି।
ଓହୋ ଆଉ ତମ ଘରେ ସମସ୍ତେ ଭଲ ନା?
ଉଁହୁଁ ଭଲ।
ଅ ଆଉ କଣ କରୁଚ? ଏନା ତାନେ ଗାଧେଇବ?
ହୁଁ।
ନଈ ନଈଆଡେ ଯାଅ ନା ଟିଅଲରେ ଲଧୁଅ?
ନା ଆମର ଟିଅଲରେ ଗା
ଓହୋ ହୁଁ। ଆଉ କଣ କୋହୁଚ?
ସେଇଆ
ଆଉ ତମ ଘରକୁ ଯିବନି ତମ ଘରକୁ ପା କୋହୁଥୁଲ ଯିବ ବୋଲି?
ହଁ ଯିବି ଯେ ଝିଅ ଦେହଟା ଭଲ ହେଇଯାଉ ତାକୁ ଥଣ୍ଡା ହେଇଚି। ଏଇନା ଯାଇନି ପରେ ଯିବି।
ହୁ, ହଁ।
ଉଁ ଉଁ। ଆ ରାତିରେ ଜର ପୁରେଇ ଥିଲା ଯେ ଶୋଇନି। ରାତି ସାରା ଖାଲି କାନ୍ଦୁଛି।
ତାକୁ ମେଡିସିନ୍ ଟେ ଦେଲୁନି! ପାରାସିଷ୍ଟାମଲ।
ଦେମି ବୋଲି କହୁଥିଲି, ସେ ମନା କଲେ ନା ଦେନା।
ଦେଇଦେଇ ଥିଲେ, କମି ଯାଇଥାନ୍ ଔଷଧ ଟା।
ହୁଁ, କହିଲା ସିଙ୍ଗିଲ୍ ନେଇଛି ଟିକା ହେରା ଦେନା। ହେ କମିଯିବ ତାର, ଏଇ ତା ବାପା।
ତ ଦିଦି ନମ୍ବର ତ ରଖିଛ ତା, ଟିକେ କଲ୍ କରିଦେଇକି ପଚ୍ ସେଦିନ ଜର ପୁରେଇଲାଣି, ମେଡ଼ିସିନ୍ ଦେବୁ କି କଣ?
ସେ ଏତେ ରାତିରେ ଆଉ ଫୋନ୍ କରିନି, ହେଥିପାଇଁ କଲିନି। ହୁଁ।
କାଲି ଏତେଳେ ନେଲେ ପଚାରି ଦେଇଥିଲେ ହେଇଥାନ୍ତା। ଜର ପୁରେଇନେ ମେଡିସିନି
ହୁଁ, ଏଗାରଟା ସାଢେ ଏଗାରଟା ରେ ଜର ଆଇଲା। ଆଉ କହ ତାକୁ କଲ୍ କରିମି!
ହଁ।
ହୁଁ।
ଆଉ।
ପୁଅ କଣ ପେ କାନ୍ଦୁଚି?
ଏଇ ପୁଅଟା ଏଠି ଜର ହଉଚି ଉହ୍
କ ଶୋଇବ ନା କଣ?
ନା ସେ ଶୋଇକି ଉଠିଲାଣି ଯେ, ତ ଖେଳୁଥିଲା।
ହୁଁ, ହୁଁ।
ଆଉ କଣ କଉଚ? ତମ ଘରେ କିଏ ଫୋନ୍ କରିଥିଲେ ନା? ସକାଳୁ ବି କିଏ ଫୋନ୍ କରୁଥିବ? ହୁଁ।
ହୁଁ ଉ।
ଆଜି କଣ ରୋଷେଇ ହବ? ଆଜି କଣ ରୋଷେଇ କରିବ?
ଏ ଡା-ଡାଲମା ଫାଲମା, କଣ ହବ ଭଜା ଭଜି ଆଉ।
ଗରମ।
ହୁଁ, ଗରମ ଭାତ ଖାଆନ୍ତି। ପଖାଳ ବି ଖାଆନ୍ତି, ଗରମ ହଉଛି ନା ହେଥି ପାଇଁ ପଖାଳିବି ଖାଆନ୍ତି।
ହଉ କଣ କରୁଛ? ତମର କୋଉ ପାଣି ରେ ଭାତ, ଟିୱେଲ୍ ପାଣିରେ ନଈ ପାଣିଲେ ଭାତ ବସଉଚ?
ହୁଁ, ଆମର ଟିୱଲ ପାଣି ଖାଉ। ନଈ ପାଣି ଆମର କିଏ ଅଛି? କିଏ ଆଣିବ ଯାଇକି ନଈରୁ?
ଉଁ, କଣ କରୁଛ? ଚା' ଫା ତାନେ ପିଇ ସାରିଲଣି ଆଉ, ଏନା ଗାଧେଇବ।
ହୁଁ ଉଁ ହଁ। ତମର ରୋଷେଇ କେତେବେଳେ କରିବ ଗାଧେଇକି?
ହଁ, ମୋର ନା ତ ଗାଧେଇନି। ଏନା ଗାଧେଇନି, ଝିଅ ଆସିି ଯାଇଛି ସ୍କୁଲୁ। ସେ ଆସିନି ତାକୁ ଖାଇବାକୁ ଦେନି, ତା'ପରେ ଯାଇକି ଖାଇନେ ଭାତ୍ ତ ଖାଇଖୁଆ ସାରନେ ଗାଧେଇମି, ତା'ପରେ ଯାଇକି ଯା ରୋଷେଇ। ପଖାଳ ଆଗେ ୟା! ଖାଇବେ ସେମାନେ, ପଖାଳ ଖାଇସାରିଲା ପରେ ତା'ପରେ ଗରମ ଭାତ କଥା ଚିନ୍ତା କରାଯିବ। ହୁଁ, ହୁଁ। ହୁଁ।
ଆଉ ନାନା
ସିଏ ତାଙ୍କର ହେଲା, ଗାଡି କଣ କରୁଥିବେ କି କୁଆ ଯାଇଥିବେ? ଆସିଲେ ସେ ଭାତ ଖାଇବେ ପଖାଳ ଖାଇଲେ ତାପରେ ଗାଧୋଇ ମୁ ଆଉ।
ହଁ ଏ ଗରମ ହଉଚି ସକାଳେ ଗରମ ଖାଇଅ ଭଲ ଲାଗିବ ଆଉ। ତାପରେ ଗାଧୁଆ ବେଳୁ ଗରମ ଦି ଟା
ପଖାଳ ଖାଆନ୍ତି, ତାପରେ ଯାଇକିନା ପୁଣି ଗୋଟେ ସାଢ଼େ ଗୋଟେ ଦିଇଟା ବେଳକୁ ଗରମ ଦିଇଟା ଖାଇବେ ଆଉ। ଏଇନା ପଖାଳ ଦିଟା ଖାଇବେ, ଯେତେ ଇଏ ହେଲେ ସେ ପଖାଳ ଖାଇବେ।
ଝିଅ ସିଏ ବି ତାର ପଖାଳ ଖାଇକି ସ୍କୁଲ ଯିବ। ହଁ ତା ନେଇକି ଆଳୁ ଫାଳୁ ଆଳୁ ଭାଜିବା କୁ ପଡିବ, ଆଳୁ ଟା ଭାଜିଦେଲେ ସେ ଖାଇଦବ ତାର ହଁ ଆଉ
ବାପାମାଆ ଦେହ ଭଲ ଅଛି ନା?
ହଁ।
ହୁଁ।
ଭଲ ଅଛି, ସେ ତାଙ୍କର ଗାଈ ଏଇନା ଗୋବର ପୋଛୁଛନ୍ତି ଜହ୍ନି ଯାଇକି ତୋଳି କିି ଆଣିଲେ, ଗୋବର ପୋଛୁଚନ୍ତି, ତାପରେ ଗାଈ ଧୋଇଁବେ।
ହଁ।
ତାପରେ ଯାଇକିନା ଯିବେ ଦଶଟା ବଳେ ଦବା ପାଈଁ
ହୁଁ।
ହୁଁ।
ତମେ ଜହ୍ନି ଲଗେଇଚି କି?
ହଁ। ଏଇ ବାଡିରେ ସେ ବାଇଗଣ ବିଲ ପାଖରେ ଲଗେଇ ଦେଇେଇଥିଲେ।
ଉଁ ହୁଁ ହୁଁ ତମର କଣ ଲଗେଇଛ?
ହଁ ଆମର ବାଇଗଣ ଲଗେଇଛନ୍ତି, ଆଉ ଯୋ ଲଗେଇଛନ୍ତି ହେଇନି ଗଛ।
ବାଇଗଣ ଫଳୁଛି ନା?
ଆଉ ଟିକେ କମିଗଲାଣି, ହଉଛି ସେ ପୋକଡା ରେ ରହିଯାଉ
ହଁ। ଆଉ ଆଉ କଣ ଆଉ କଣ ପରିବା ଲଗେଇଛ?
ପରିବା ଆଉ କିଛି ଖାଲି ବାଇଗଣ ଲଗେଇଛି। ଆଉ ହେରା ଲଗାହେଇଛି ଜହ୍ନି ଗଛ। ହଁ ହେତିକି ଅଛି ନା ହେଇନି।
ହୁଁ ହୁଁ ହୁଁ ହେଇନି ହବ ଆଉ।
ହିଁ।
ଆଉ କଣ କରୁଛ?
ହୁଁ। ବର୍ଷା ବର୍ଷା ହବ ବୋଧେ ସେଇନାଇ କାଉଁଳି
ହଁ ପାଗଟାକୁ କୋହଳା କରିଚି, ଆଉ କାଉଁଳିଆ ପାଗ କରିଚି, ବର୍ଷା ହବ ନା କଣ?
ସେ ଏବେ ଜଣା ପଡୁଛି ସେମିତି।
ହଁ।
ତାଙ୍କୁ ନିଦ ଆଇଲା ନା କଣ ସେଥିପାଇଁ ସେ କାନ୍ଦୁଛନ୍ତି। ଶୋଇବେ କଣ?
ହ ହଉ କଣ କରୁଚ?
ତକୁ ଶୋଇଦିଅ ଟିକେ ଶୋଇପଡନ୍ତୁ।
ହଁ ସେ ସୋଇବ ଆଉ।
ନହେଲେ ଟିକେ ଖାଇବା ଦେଇ ଦୋଉନ ସେ ତୁନି ହେଇଯିବ।
ହଁ।
ଆଉ ଆଉ କଣ କରୁଛ, ନା ଗାଧେଇବା ପାଇଁ ଯିବ?
ହୁଁ ଝିଅ ଟା ଶୋଇଚି ଗାେଧଇକି ପଳେଇ ଆସିବି।
ସଫା ବି କରିବ, ଗାଧେଇବ ଆଉ।
ହୁଁ।
ହୁଁ।
ଉଁ।
ହଁ ଆଉ ଆମର କଣ କରନ୍ତି, ତମ ସ୍ଵାମୀ କଣ କରନ୍ତି?
ସେ ପ୍ଲାଣ୍ଟ ଯାଆନ୍ତି।
ପ୍ଲାଣ୍ଟ, ଯାଇସାଇଲେଣି?
ହୁଁ ସେ ସକାଳୁ ଗଲେଣି।
ହୁଁ ସେ ପଖାଳ ଖାଆନ୍ତି ନା ଗରମ ନେଇକି ଯାଆନ୍ତି?
ହୁଁ ସଖାଳୁ ତ ମୁଁ ଗାଧେଇ ପାରେନି, ସେ ପଖାଳ ଖାଇକି ଯାଆନ୍ତି।
ଏ ପାଗରେ ଏ ଥଣ୍ଡା ପାଗରେ ବି ପଖାଳ। ହୁଁ।
ପଖାଳ ଏ ଭଜାଭଜି ହେଇଥିଲା। ଖାଇକି ନା ନେଇକି ଯାଇଛନ୍ତି, ହୁଁ। ଭଜା ଏଇ ବାଇଗଣ, ବଡି, ବିଲାତି ଆଉ ଆଳୁ ଭଜା ହେଇଥିଲା। ପରିବା କିଛି ନାହିଁ ତ, ସେଥିପାଇଁ ଖାଲି ଆଳୁ ଭଜା ଖାଲି ହେଇଚି।
ସେ ଭଜା ଥିବ, ଖାଇଦବ ପଖାଳ ଏଇନା ଆଉ। ହୁଁ ତମେ ଗାଧେଇ ସାରିକି ଗରମ କଲେ ଖାଇବ ଆଉ, ଗୋଟେ ଦିଟା ବେଳକୁ।
ହୁଁ।
ଆଉ
ଆଉ ତମ ଘରେ ଆଉ ସମସ୍ତେ କଣ କରୁଛନ୍ତି?
ସମସ୍ତେ ବୋଲି ଝିଅ ତ ଟିଉସନ ଯାଇଛି, ମୋ ପୁଅର ମୋର ବସିଚୁ। ତା ବାବା ତାଙ୍କର ଗାଡି କଣ କରୁୁ ଛନ୍ତି, କାମ ସାରିକି ଆସିଲେ ତାପରେ ଖିଆପିଆ ହବ ଆଉ।
ଓ - ହଁ।
ହଁ- ହଁ ଖାଇ ପି ସାରିଲେ ତାପରେ ଯାହା କାମ। ନ ଖାଇଲା ପର୍ଯ୍ୟନ୍ତ ଏଇନା କିଛି ଆଉ କାମ କରିପାରିବିନି। ଖାଇସାଇନେ ଯାହା କରାଯିବ, ମୁଣ୍ଡରେ ବୁଦ୍ଧି ପସାଯିବ। ହୁ- ହୁ- ହୁଁ ପଖାଳ ତ ମେନ୍ ଜିନିଷ ଖାଇଦେଲେ, ତାପରେ ଯାହା କାମ କରିବ।
ହୁଁଁ ସକାଳୁ ତ ଯାହାହେଲେ ଖାଇ ଦେଇଥିଲେ, ଗାଧୁଆ ବେଳକୁ ଆଉ ଚିନ୍ତା ନାହିଁ। ଲେଟ୍ ରେ ରୋଷେଇ ହେଲେ ବି
ଯଦି ରୋଷେଇ ନ ହେଇନି ଆଉ ଯଦି ନ ଖାଇଥବେ ଭାତ, ଏତେ ଲେଟ୍ ହେଲା ରୋଷେଇ ପୁଣି ହେଲା ଘରେ ଝଗଡା। ହୁଁ।
ଉଁ -ହୁଁ -ହୁଁ।
ହଁ।
ଖାଇବାର ଅଶାନ୍ତି ହେଲେ ତ ସେଇଆ।
ହଁ ବା। ନହେଲେ ପଖାଳ ଦିଟା ଯାହା ପାଇନେ ତା ଲଗେଇ ଖାଇଦେଲେ, ଆଉ କିଛି ଟେନସନ୍ ନାହିଁ। ହଁ।
ହଁ -ହୁଁ।
ହଁ ନହେଲେ ପଖାଳ ଦିଟା ଖାଇଦେଲେ ଯାହା ପାଇନେ ତା ଲଗେଇ, ତାଙ୍କର ଆଉ ଏତେ ଟେନସନ ନାହିଁ। ଯେ ପର୍ଯ୍ୟନ୍ତ ପଖାଳ ନ ଖାଇଥିବେ ମୁଣ୍ଡ ଟେନ୍ସନ ହଁ -ହଁ।
ଆଚ୍ଛା।
ହଁ। ଆଉ। ରଥଯାତ୍ରା ତ ଆଉ ଅଳ୍ପ ଦିନ ରହିଲା ରଥଯାତ୍ରା ବୁଲି ଯାଉନ।
ଆଉ ଛୋଟ ଛୁଆ ଟା ନେଇକି କୁଆଡେ ବୁଲିଯିବୁ ଏଇ ଖରା ଗରମରେ।
ନା ମ ହେତେବେଳୁକୁ ଥଣ୍ଡା ଲାଗିବନି ସୋଳ ତାରିଖ ପଡୁଛି ନା କଣ ରଥଯାତ୍ରା?
ହୁଁ ଛୋଟ ଛୁଆଟା କୁଆଡ଼େ ହଇରାଣ ହବ।
ହ ହୁଁ।
ହଁ ଗାଁରେ ତ ହୋଉଛି ଏଠି ଦେଖିଦବ।
ହଁ।
ସବୁଡେ ତ ଠାକୁର ଅଛନ୍ତି ଯୋଉଠି ଯୁଆଡେ। ପୁରୀ ଯାଇଥିଲି ମୁଁ ସ୍କୁଲ ପଡିଲା ବେଳେ ଆଉ ଯାଇନି।
ସ୍କୁଲ ପଡ଼ିଲା ବେଳେ।
ହୁଁ ନବମ ଦଶମ କ୍ଲାସ ପଢୁଥିଲି ସେତେବେଳେ ଯାଇଥିଲି। ସାର ଆମକୁ ନେଇ ବୁଲେଇ ଆଣିଥିଲେ ସବୁଆଡେ। ଆ ଚେଙ୍ଗ ତ ହୋଇଗଲା ଆ। ଓ ଭଗବାନଙ୍କ ଡୋରି ଲାଗିଲେ ଯାଇ ହବ ଆମେ ମନ କନେ କଣ ହବ?
ହଁ।
ପଇସା ଥିନେ କଣ ନଥିନେ କଣ ଠାକୁର ଯଦି ଚାହିଁବେ ସେ ଯୋଉବାଟେ ହେନେ ନେଇଯିବେ ତାଙ୍କ ପାଖକୁ।
ହଁ ପା। ମୋ ଝିଅ ସେମିତି ସବୁ ବର୍ଷ ଲଗଉଛି ମାମା ପୁରୀ ଯିବା ପୁରୀ ଯିବା। ଯାଇପାରୁନି ଦେଖିଆ ଠାକୁରଙ୍କର ଡୋରି।
ଠାକୁରଙ୍କ ବି ଯିବାର କାହାର ଇଚ୍ଛା ନାହିଁ ସମସ୍ତଙ୍କର ଇଛା ଥାଏ। କୋଉଠି ପଇସା ମିଳେନି ତ କୋଉଠି।
ହଁ।
ଆଉ ଦେହ ପା ଖରାପ ହେଇଯାଏ ଯାଇ ହୁଏନି।
ମୋ ଝିଅ ତାର ସବୁ ବର୍ଷ ଲଗେଇବ ମାମା ପୁରୀ ଯିବା ସବୁ ବର୍ଷ